ହଁ ଖୁଡି ମୁଁ କଇଲି କଣ କରୁଚନ୍ତି?
ଏଇ ଆସିଥିଲି ଟିକେ ସଉଦା ପାଇଁ ଦୋକାନକୁୁ ଆଉ
ଆଚ୍ଛା ଖାଇସାରିଲେଣିି ଜଳଖିଆ?
ନିଆମ। ଦାଦା ଯାଇଚ଼ନ୍ତି ଆଣିବା ପାଇଁ ଛୁଆକୁ।
ଆଚଛା ଆଚଛା ଆଉ ମୁଁ ଜଷ୍ଟ ଖାଇବାକୁ ଯିବି ଆଉ ଟିକେ ଗଲେ ଆଉ ଘରକୁ ଆଉ
ଅ ହଁ ଦୋକାନ ଯାଇନ?
ନାଇଁ ଦୋକାନ ଯାଇନି ଯିବି ଆଉ ଆଚଛା। ଆଜି ଆମେ ଟିକେ କୋଉ ବିଷୟରେ କଥା ହବା କହୁନାହାନ୍ତି?
ହଁ।
ମୁଁ କହିଲି ଆମେ ଟିକେ ଆଜି ପରିବେଶ ପ୍ରଦୂଷଣ ଉପରେ କଥା ହବା?
ହଉ।
ଦେଖନ୍ତୁ ଆମ ଚାରି ପାଖରେ ଥିବା। ସମସ୍ତ ସଜୀବ ଆଉ ନିର୍ଜୀବ ଜୀବକୁ ନେଇକି ପରିବେଶ ଗଠିତ ଠିକ୍‌ ଅଛି।
ହୁଁ।
ହ୍ୟାଲୋ ତ ଆମ ଚାରି ପାାଖରେ ଯଦି ଆମେ ପରିଷ୍କାର ଆଜ୍ଞା। ତ ଆମ ଚାରି ପାଖରେ ଯଦି ଆମେ କଣ କରିବା ପରିଷ୍କାର ରଖିବା, ତ ଆମେ ଗୋଟେ ସୁସ୍ ସୁସ୍ଥ ପରିବେଶ ଭିତରେ ରହିବା। ଠିକ୍ ଅଛି। ଯଦି ଆମେ ତାକୁ ଅସନା କରିବା ତ ଆମେ ଦୂଷିତ ପରିବେଶରେ ରହିବା। ତ ଯାହାଦ୍ଵାରା ଆମକୁ କଣ ବିଭିନ୍ନ ପ୍ରକାରର ରୋଗ ହବ। ଠିକ୍ ଅଛି। ତ ଏବେ ଦେ ଖୁଥିବେ ବର୍ଷା ଦିନ ଠିକ୍ ଅଛି। ତ ବର୍ଷା ଠିକ୍ ଭାବରେ ହଉନି। ମୋ କହିବା କଥା ଆପଣ ଜାଣି ଚନ୍ତି କି କାହିଁକି ବର୍ଷା ହଉନି ଠିକ୍ ଭାବରେ?
ଏ ବ ଲୋକଙ୍କର ଏଇ ପରିବେଶ ର ପ୍ରଦୂଷଣ କ୍ଲାଇମେଟ୍ ଚେଞ୍ଜ ଏ ସବୁ କୁ ନେଇକି।
ଆଚ୍ଛା। ଦେଖନ୍ତୁ ବ ବର୍ଷା ନହବାର ପ୍ରମୁଖ କାରଣ ହଉଚି
ଗଛ ବସ୍
ହଁ। ତ ବାୟୁମଣ୍ଡଳରେ କଣ ହଉଚି ନା ଚେଞ୍ଜ ମାନେ ଯୋଉ ପ ବ କୋଣସି ଚେଞ୍ଜ ହଉଚି। ଯାହା ଦ୍ୱାରା କଣ ହଉଚି ନା ପାଣି ସ୍ତର ଖସି ଯାଉଚି। ବୁଝିପାରୁଛନ୍ତି ନା। ଯାହାଦ୍ଵାରା ଅ କଣ ହଉଚି ବର୍ଷା ଠିକ୍ ଠିକ୍ ଭାବରେ ହେଇପାରୁନି। ବର୍ଷା ନହେଲା ଠୁ ଚାଷୀ କଣ କରୁଚି ଚାଷ କାମ କରିପାରୁନି। ତ ଦେଖନ୍ତୁ ଏବେ ବର୍ଷା ଦିନ ଯୋଉ ଭଳିଆ ନଈରେ ପାଣି ରହିବା କଥା। ହଁ ନା ନାଇଁ। ଡଙ୍ଗା ପଡିବା କ ତ କିନ୍ତୁ ଏବେ ଦେଖିଲେ ନଈରେ ପାଣି ଅଛି ଆଗ।
ନା।
ହଁ, ଯଦି ମୋ କହିବା କଥା ଜା ଆମେ ଜାଣୁଚେ ଯେ ସବୁ ର ସମାଧାନ ହଉଚି ଗଛ। ତ ମଣିଷ ତଥାପି କଣ କରୁଚି ନା ଗଛ ଦିନକୁ ଦିନ ପ୍ରଚୁର ପରିମାତ୍ରାରେ କାଟୁଚି।
ତାଙ୍କୁ କଣ କହିବେ ଯେ ଗଛ ନ କାଟନ୍ତୁ ବୋଲି। କଣ କହିବେ କି ବୁଝେଇବେ ତାଙ୍କୁ?
ନିଶ୍ଚିନ୍ତ ସେଇ ଯେହେତୁ ବ ଗଛ କାଟିଦେଲା ଠୁ ବର୍ଷା ହଉନି। ତା ଦ୍ଵାରା ମଣିଷ କେତେ ଅସୁବିଧାର ସମ୍ମୁଖୀନ ହଉଚି। ମାନେ ଚାଷ ବାସ ଠୁ ଲଗେଇକି ସା ପ୍ରକୃତ କଥା ହେଲା ଆମର ଚାଷରୁ ହିଁ ଆମ ଜୀବିକା ନିର୍ବାହ ହଉଚି। ଯଦି ବର୍ଷା ନ ହବ ନା ଚାଷ ହେଇପାରିବ ନା ମଣିଷର ଦେହ ପା ବି ସଠିକ୍ ମାତ୍ରାରେ ସନ୍ତୁଳିତ ହୋଇକି ରହିପାରିବ ନାହିଁ। ତେଣୁ ପ୍ରଥମ ତଃ ଆମର ଗୋ ପ୍ର କର୍ତ୍ତବ୍ୟ ହେଲା ଆମେ ଲୋକମାନଙ୍କୁ ବୁଝେଇବା ଯେ କିଛି ନହେଲେ ଜଣେ ଲୋକ ଗୋଟେ ଗ ଲେଖା ଗଛ ହିଁ ଦ ଲଗେଇବା ନିହାତି ଦରକାର। କାରଣ ସେ ଜଣେ ଜଣେ ଯଦି ଗୋଟେ ଗୋଟେ ଗଛ ଲଗେଇବେ ତାହେଲେ ଶହ ଶହ ଲୋକ ସହସ୍ର ଗଛ ଲଗେଇଲା ମାନେ ନିଶ୍ଚିନ୍ତ ଆମ ବାୟୁମଣ୍ଡଳ ପ ପ୍ରଦୂଷଣରୁୁ ମୁକ୍ତି ପାଇବ ଆମେ ମାନେ ବି ଆଗରେ ଉଁ ମାନେ ସେ ସବୁ ଅସୁବିଧାରେ ଆଉ ସମ୍ମୁଖୀନ ହବା ନାହିଁ।
ତ ଦେଖନ୍ତୁ ମୁଁ କହିବା କଥା ଆମ ଆମ୍ ଆମ ଜୀବନରେ ପ୍ରତିିବର୍ଷ ଗୋଟେ ନା ଗୋଟେ ଆମେ ଜନ୍ମଦିନ ପାଳନ କରୁଚେ। ଯଦି ଆମେ ସମସ୍ ସ୍ତେ ନିଜ ନିଜ ଜନ୍ମଦିନରେ ଗୋଟିଏ ଗଛ ଲଗାଇବା ଆଜି ହୁଏ ତ ଆମେ ସେ ଗଛରୁ ଫଳ ନ ଖାଇ ପାରୁ କିନ୍ତୁ ଆମର ଯୋଉ ଆସନ୍ତା ପିଢି ଆସୁଛନ୍ତି ବା ଆଗାମୀ ପିଢି ଆସୁଛନ୍ତି ସେମାନେ ସେ ଗଛ ତଳେ କଣ କରିବେ ବସିକି ପାରିବେ। ବା ଫଳ ଖାଇ ପାରିବେ। ତ ମନେ ପକେଇବେ ନାଇଁ ମୋ ଭଉଣୀ କି ମୋ ଇଏ ଏଇ ଗଛ ଟାକୁ ଲଗେଇଥିଲେ। ତ ଆପଣ ମରିଯିବେ କିନ୍ତୁ ଆପଣ ସେ ଗ ଗଛ ଭିତରେ କଣ କରିବେ ନା ଯୁଗ ଯୁଗ ଧରେ ବଞ୍ଚି ରହିବେ। ବୁଝିପାରୁଛନ୍ତି ନା? ତ ଗଛ ପାଇଁ ଆମ ସରକାର ବି ବିଭିନ୍ନ ପ୍ରକାରର ପଦକ୍ଷେପ ନଉଚନ୍ତି। ଯେମତି ଏକ ପେଡ ମାଆ କେ ନାମ ଯେମତି ଗୋଟେ ଉଦଘାଟନ କରଚନ୍ତି ଯେ ଗୋଟେ ଗ ଆପଣ ମାଙ୍କ ନାଁରେ କଣ କରନ୍ତୁ ନା ଲଗାନ୍ତୁ ବୁଝିପାରୁଚନ୍ତି ନା? ତ ଯାହା ଦ୍ଵାରା କଣ ହୋଉଚି ନା ଆମେ ଇଏ କରିପାରୁଚେ।